ହଁ କଣ କରୁଚ? କଣ କରି ଆଉ ଭଲ ଅଛ?
ହଁ ଭଲ ଅଛି, ତମେ ଭଲ ଅଛ?
ହଁ ଭଲ ଆଉ, ସେମିତି ଆଉ।
ହଁ, ଆଉ ଆଜି କଣ କଣ କଲ?
ଖାଇବା ଏବେ, ରୁଟିକୁ ପୋଟଳ ତରକାରୀ। ହାଲୋ।
ହଁଅଁ।
ଆଉ ତମର କଣ ଖାଇବା?
ଆଜି ଆମର ଭାତ ହେଇଥିଲା ଆଉ ପୁଅ ଅଣ୍ଡା ହେଇଥିଲା, ଆଉ ଘରକୁ ଆସିଲଣି?
ସୋମବାର ଆଇଁଷ ଖାଉଚ?
ହଁ, ମୁଁ ଖାଇଦିଏ।
ହଁ ଘରକୁ ଆସିଲେଣି।
ଅଁ ହ।
ଆମର ସୋମବାର ପୁରା ସକାଳେ ହେଇଥିଲା, ଖା
ଏବେ ବ୍ୟସ୍ତ ଥିଲି ତ, ଆଉ ମୁଁ ତମକୁ ସମୟ ଦେଇପାଇଲିନି।
ହଁ ଜାଇଁଲି। କହିଲେ ଆମର ସୋମବାର ଆଜି ପୁରା ସାଧା ଖାଇବା, ଅରୁଆ ଡାଲମା। ଶାଗ ମୁଗ, ହଁ ହାଲୋ କହିଲେ ମୋ ଭଏସ୍, ମୋ ଇଏ ଶୁଭୁଚିତ ଠିକ୍ ସେ?
ହଁ, ହଁ।
ହଁ, ତମକୁ ରୋଷେଇବାସ ଆସେ?
ହଁ, ମତେ ଆସେ, ତମକୁ?
ମତେ ବି ଆସେ ସବୁ।
ସବୁ, ସବୁ ଆସେ ପ୍ରାୟ।
ହେଲା ଆଉ। ଫୁଲବାଣୀରେ ତମ ଘର କୋଉଠି ଦିଦି?
ଆମର, ଆମର ଫୁଲବାଣୀ ନୁହଁ।
ଅ ହଁ। ହଁ, ମୁଁ ଯାଇଥିଲି ଏଇଟା, ମାନେ ଏଇଟା ପ୍ରଥମ ଥର ଯାଇଥିଲି, ଜଗା ଦର୍ଶ
ଗହଳି ଥିଲା ନା ନାଇଁ?
ହଁ, ଦିଦି ବହୁତ ମାନେ କୁହନ୍ତୁନି ବୋହୂଟା ଆସିଲେ ଯୋଉଟା କି?
ହଁ ଆଉ ହଉ ଖିଆପିଆ ଠିକ୍ ଠାକ୍ ହେଲା ଅଭଡ଼ା ଖାଇଲ।
ଖାଇଲି ଲୋ। ବହୁତ ମାନେ ସନ୍ଧ୍ୟା ହେଇଯାଇଥିଲା ପୁରା ରାତି ଯାଇଚି ଆମର। ହୁଁ ଦିଟା ପାଖାପାଖି ହେଇଯାଇଥିଲା ନା ସେଥିପାଇଁ ଆମେ ଆଉ ଭଲ ମାନେ ଭଲ ବାଲା ଟିକେ ପାଇଲୁନି ସବୁ ଥଣ୍ଡା ହେଇଯ
ଅବଢା ଟା ସାଙ୍ଗେ ସାଙ୍ଗେ ବାହାରିଥିବ ମାନେ ଯିଏ ଯୋଉ ତିନିଟା ବେଳ ପାଖାପାଖି ବାହାରେ। ସାଙ୍ଗେ ସାଙ୍ଗେ ବାହାରୁଥିବ ଗରମ ଗରମ ଅଭଡା ଖାଇଦବ ଯୋଉ ଆତ୍ମ ତୃପ୍ତି। ଆଉ କୋଉଥିରେ ନାହିଁ କୋଉ ହୋଟେଲ କି କୋଉ ରେଷ୍ଟ
ଦିଦି ତମ କଥା ଶୁଭା ଯାଉନି ପୁଣି
ମୁଁ କହିଲି ଗରମ ଗରମ ଅବଢ଼ା ଯଦି ଯେତେବେଳେ ତିନିଟା ଚାରିଟାରେ ବାହାରିଥିବ ହ୍ୟାଲୋ ହଁ ଶୁଭୁନି?
ହ୍ୟାଲୋ।
ହଁ ହ୍ୟାଲୋ।
ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଦିଦି।
ହଁ ଶୁଭୁନି ନା କଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ତମ ତମର ଭଏସ୍ ପୁରା କଟି କଟି କଟି କଟି ଆସୁଛି ଶୁଭୁନି ଠିକ୍ ସେ। ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହଁ ଦିଦି। ହଁ ଶୁଭା ଯାଉନି ତମ କଥା ରହି ରହି ଆସୁଛି ସେତେବେଳେ ତ ବହୁତ ଟାଇମ୍ ଶୁଭା ଗଲାନି।
ହଁ ମୋତେ ବି ଏବେ ତମ ଭଏସ୍ ପୁରା କଟି କଟି ଆସୁଥିଲା ଏବେ ଟିକେ ଠିକ୍ ସେ ଶୁଭୁଛି।
ହଁ କଣ କରୁଚନ୍ତି?
ମୁଁ ଏ ରୋଷେଇ କରୁଥିଲି ଆଉ
ଉୁଁ ହୁଁ।
ହ ତମେ
ମୁଁ ବସିଛି ବସିକି ଏମିତି ଥିଲି ମୋ ସାଙ୍ଗ ସହିତ ଟିକେ କଥା ହଉଥିଲି ତା ଦେହ ଖରାପ ଅଛି ତ।
ତମର ପରୀକ୍ଷା କେମିତି ହେଲା?
ହଁ ଭଲ ଥିଲା ଦିଦି ବହୁତ ଭଲ କଲା ମୋ ପରୀକ୍ଷା।
କୋଉ ପରୀକ୍ଷା ଥିଲାକି?
ଏଇଟା ଆମର ପିଜିର ଗୋଟେ ଥିଲା ଯୋଉଟା ଆମର ଚାରିଟା ସେମିଷ୍ଟାର ଥାଉଛି ତା ଭିତରୁ ତିନି ନମ୍ବର ସେମିଷ୍ଟାର ରେ ଆମର ଗୋଟେ ପେପର ଅଛି ସେଇ ପେପର ର ଥିଲା ସେଇଟା ପରୀକ୍ଷା।
ଆଚ୍ଛା ସେମିଷ୍ଟାର ପରୀକ୍ଷା।
ହଁ ସେଇଟାର ଗୋଟେ ପେପର ଯ ଯୋଉ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଗୋଟେ ଏବେ ନୂଆ କୋର୍ସ୍ ଆାର୍ଡ ହେଇଛି ସେଇଟା ମାନେ ଯୋଡି ହେଇଛି ସେଟା ହଉଛି ସ୍ଵୟଂ କୋର୍ସ।
ସ୍ଵଂୟ?
ସେଇଟାକୁ ଏକ୍ଜାମ ଆମର
ସ୍ଵଂୟ?
ହଁ ସ୍ୱୟମ୍ ବୋଲି ଗୋଟେ ଅଛି। ସେଇଟା ଆମର ସେଇଠି ପରୀକ୍ଷା ହଉଥିଲା ସେଇଟା ବାହାରେ ପଡେ ତାର କେନ୍ଦ୍ର ପରୀକ୍ଷା କେନ୍ଦ୍ର।
ତମର କେଉଁଠି ପଡ଼ୁଥିଲା?
ମୋର ଭୁବନେଶ
ଆଚ୍ଛା ସେ ସ୍ଵୟଂ କୋ ଇଏଟାରେ କଣ କଣ ମାନେ କୋଉ ବିଷୟରେ ପାଠ ପଢ଼ା ହଉଛି ସେଥେରେ?
ସ୍ୱୟଂ ରେ ବହୁତ ସାରା ଅଛି ସେଇଠି ତାର ପାଠ ଗୁରା ବହୁତ ଯେମିତି କିି ଓଡିଆ ଶିଖି ପାରିବ। ତାପରେ ଯୋଉ ଆମର ପରିବେଶ ଉପରେ ଶିଖି ପାରିବ। ଆମର ବିଜ୍ଞାନ ବିଷୟରେ ଶିଖିପାରିବ ବହୁତ ଜିନିଷ ଅଛି ଆମେ ଯେ ତୁ ଓଡିଆ ଓଡିଆ ଛାତ୍ର ତ ସେଥିପାଇଁ ଆମେ ଓଡିଆ ନେଇଥିଲୁ।
ଆଚ୍ଛା।
ଓଡିଆ ର ମାନେ ଗୋଟେ ଯୋଉ ଯେମିତି ଓଡିଆ ର ସାଧାରଣ ଜିନିଷ ଆମେ କେମିତି ବାକ୍ୟ ଗଠନ କରିପାରିବା। କେମିତି ଆମେ ଯୋଉ ଥାଏ ଆମର ସବୁ ବା ବକ୍ୟାରଣ ସବୁ କେମିତି ଶିଖିବା?
ହୁଁ ହୁଁ।
ଉଚ୍ଚାରଣ କେମିତି କରିବା ସେ ସବୁ ଥିଲା ତା ଭିତରେ।
ଆଉ ତୁମର ମାନେ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆଉ ରଜ କେମିତି ପାଳିଲ?
ନା ଦିଦି ରଜ କି ରଜ ମୋର ତ ପରୀକ୍ଷା ଆଉ।
ମୁଁ ଯାହା ଗୋଟେ ପର୍ବପର୍ବାଣୀ ବେଳେ ଯଦି ମୁଣ୍ଡରେ ପରୀକ୍ଷା ଥିବ ସେ ମାନେ ବେକାରର ପଲେଇବ।
ପୁରା ଆମର ତ ସବୁ ବର୍ଷ ସେମିତି ଯାଉଛି ପୁରା ବେକାର ତମର କେମିତି ଥିଲା?
ହଁ-ଅ-ଅ ଆମର ଭଲ ପୁରା ଗାଆଁରେ ମଜା ମସ୍ତି। ପିଠାପଣା ଭୋଜି ନୂଆ ଡ୍ରେସ୍ ହେଇକି
ହେଲେ ପୋଡପିଠା ଖାଇଲ?
ବିରିୟାନୀ
କଣ କୋଉ ଜାଗା ତମକୁ ଏମିତି ବହୁତ ପସନ୍ଦ ଯୋଉଟା କି ମାନେ ଗୋଟେ
ଏବେ ତ
ଶାନ୍ତି ଲାଗୁଥିବ ସେମିତି କିଛି ମନ୍ଦିର କି କଣ?
ମ୍ୟାମ୍ ଭୁବନେଶ୍ୱରରେ ତ ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଆଉ ଏବେ ଗୋଟେ ହେଇଛି ମାର୍ବଲର ଗୋଟେ ମନ୍ଦିର ଆଉ ଗୋଟେ ଯୋଉ ଭେଙ୍କଟେଶ୍ଵର ମନ୍ଦିର ଗୋଟେ ହେଇଚି, ସେଇଟା ହଉଚି ତେଲୁଗୁର ଯୋଉ ରାମେଶ୍ୱରମ ମନ୍ଦିର ତାର ଗୋଟେ ମାନେ କପି ହିିଁ ପୁରା ବିପରୀତ ପୁରା ତାର। ପୁରା ତାର ମାନେ ମନ୍ଦିସ୍ ସେ ମନ୍ଦିରକୁ ଯିବ ତମକୁ ଲାଗିବନି ଏଇଟା ଓଡ଼ିଶା ଭିତରେ ଅଛି ବୋଲି।
ମୁଁ ତ ଗୋଟେ ବି ଭୁବନେଶ୍ଵରର ଗୋଟେ ବି ମନ୍ଦିର ଯାଇନି, ଖାଲି ଯାଇ ଥିଲି ଯୋଉ ଲିଙ୍ଗରାଜ ମନ୍ଦିର ସେଟା ବାହାରେ ଯାଇକି ଆସିଲି, ଗୋଟେ ଦିନ ବହୁତ ଗହଳି ଥିଲା ତ ଯାଇଥିଲୁ ଆମେ ବାହାରୁ ହିଁ ଆସି ଯାଇଚି ଭିତରକୁ ଯାଇନି।
ହଁ-ଅ-ଅ ମେ ଲିଙ୍ଗରାଜରେ ଖାଇଛ ଇଏ ଅଭ ପ ଲିଙ୍ଗରାଜରେ ଯୋଉ ତାଙ୍କର ଅନନ୍ତ ବାସୁଦେବର ଦିଅନ୍ତି ଗୋଟେ ଅଭଡ଼ା ସେଇଟା ଖାଇଛ?
ନାଇଁ ଦିଦି ମୁଁ ସେଠୁକୁ ଯାଇନି ଜମା ଗୋଟେ ଦିନ ଯାଇଥିଲି ସେ ପୁରା ଲେଟ୍ ମାନେ ପୁରା ପୁରା ବିଳମ୍ବ ହେଇଯାଇଥିଲା, ପୁରା ବିଳମ୍ବ। ତ ସେଥିପାଇଁ ଆମେ ଘରକୁ ପଳେଇ ଆସିଥିଲୁ।
ଆଚ୍ଛା। ନାଇଁ ଲିଙ୍ଗରାଜ ଯେତେବେଳେ ବି ଆସିବ ଲିଙ୍ଗରାଜ ଦ ଦର୍ଶନ କରିବ ତାର ଟିକେ ଆଗକୁ ଯିବ ବିନ୍ଦୁସାଗର ଆଉ ଅନନ୍ତ ବାସୁଦେବ ମନ୍ଦିର ଗୋଟେ ଅଛି। ସେ ଦିଟା ଯାକ ମାନେ ମନ୍ଦିରରେ ଅଭଡା ଟିକେ ଖାଇବ। ଏଇଠି ମନ୍ ବିନ୍ଦୁସାଗର ତଟରେ ବସିବ। ମାନେ ଜୀବନର ସବୁ ଶାନ୍ତି ତମକୁ ସୁଖ ସେଇଠି ହିଁ ମିଳିଯିବ। ଯୋଉ ଶାନ୍ତି ସେ ପରିବେଶ। କଣ କଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ-ଅ-ଅ-ଅ ମୁଁ ଟିକେ ରଖୁଛି ଆଁ
ହଁ ଦି-ଦି ଠିକ୍ ଅଛି।